ଘ ଯା
ନମସ୍କାର ଜୟ ଜଗନ୍ନାଥ।
କଣ କରୁଛନ୍ତି?
ଘରେ ବସଛି।
ଖାଇ ସାରିଲେଣି?
ହଁ ସକାଳେ ଖିଆ ହେଇଥିଲା ଏବେ ଖିଆ ହେଇନି ଖିଆ ହବା ଆଉ ଟିକେ ପରେ ଆଉ। ଆପଣ କଁ କରୁଛନ୍ତି?
ହାଲୋ।
ହାଲୋ।
ହ୍ୟାଲୋ।
ମୁଁ କହିଲି ଆପଣ କଣ କରୁଛନ୍ତି?
ମୁଁ ହିଁ ବସିଛି କଣ କରିବି ବର୍ଷା ହଉଛି ବସଚି ଘରେ।
ଆଛା ଆଉ ରୋଷେଇବାସ ସବୁ ସରିଲାଣି?
ଉଁ ହଁ ହଉଛି।
ଓହୋ। ଆଜି କଣ ରୋଷେଇ?
ଅ ହଁ। ଭାତ, ଡାଲି ଆଳୁ ଭତା, ଭେଣ୍ଡି ଭଜା, ଚିପ୍ସ୍।
ଆଛା।
ଆପଣଙ୍କର?
ଆମର କଣ ହେଇଛି ମୁଁ ଏପନ୍ତ ଜାଣିନି।
ଆ ଖାଇଥିଲେ କଣ?
ସକାଳେ ଖାଇଥିଲି ପଖାଳ ଭାତ। ଶାଗ ଖରଡ଼ା, ଛୁଇଁ ଆଳୁ ଭଜା। ମାନେ ବେସର ଦେଇକି ଆଉ ଆମ୍ବ।
ବଢ଼ିଆ ଉ।
କଁ କହିଲେ?
ଭଲ ଆଉ। ନିଦ ଭଲ ହବ ଖାଇକି ପ ଆଉ ଆପଣ କଣ କରନ୍ତି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।